ହ
ଆଜ୍ଞା ଜୟଜରନାଥ
ଜୟ ଜଗନ୍ନାଥ ମୋ ଭୟସ ଶୁଭୁଛି ଠିକ ସେ।
ଆଜ୍ଞା ଆଜ୍ଞା ମୋ ବୟସ କ୍ଲିୟର ଅଛି।
ହଁ ହଁ ହଁ। କୁହନ୍ତୁ କଣ କରୁଥିଲେ ମୁଁ ଏଇ ଟିକେ ମୋର ଗୋଟେ ଛୋଟ ବିଜନେସ୍ଟେ ଅଛି ବେପାର କରେ। ଆସିଥିଲି ଦୋକାନ କୁ ଟିକେ ଆଉ।
କି ଟାଇପର ବିଜନେସ?
ଏଇ ଆମର ଜୁଏଲାରୀ। କସ୍ମେଟିକ ଯେମତି ଚୁ ଚୁଡ଼ି ଫୁଡ଼ି। ହଁ ଆଉ କାନ ର ଏଇ ପାଉଡର କ୍ରିମ ଏଇ
ମାନେ ଅର୍ଜିନାଲ ଜୁଏଲାରୀ ନାଇମଟେସନ ନା କଣ କେମିତି?
ହଁ ଇମିଟେସନ ଅରିଜିନାଲ ସୁନା ନୁହଁ ସୁନା ଦୋକାନ ନୁହଁ।
ଆଚ୍ଛା ଆଛା ଆଛା ଓ ଜୁଏଲେରୀ କଥା ଶୁଣିଲେ ଆମେ ଭାବିଲୁ
ସୁନା ନା ସୁନାର ତ ଭାଇ ଯୋଉ ରେଟ ହେଲାଣି ଆଉ କଣ କିଣି ହବ ନା ଆମେ ଯଦି ବି ବିକିଥାନ୍ତ ଆମେ ବିକି ପାରିଥାନ୍ତୁ।
ସତ ମାନେ ଏବେ ଯୋଉ ସୁନାର ଦର ବଢ଼ିଲାଣି।
ଆଉ କଣ ନା ବାହାଘର।
ମାନେ ସତକଥା। ସତକଥା ସେଇଟା ଯଦି ଆପଣ ପଚାଶ ହଜାର ଟଙ୍କା ବି ଦେଇଦଉ ଛନ୍ତି ଗୋଟେ ମାନେ ଜଣଙ୍କୁ ତ ଆପଣଙ୍କୁ ବା ଧିବନି ଯେତିକି ଆପଣ ସୁନାରେ ଗୋଟେ କଲା ବେଳକୁ ବାଧିବ।
ବାସ୍ ଲୋକ ବେଶୀ ଖୁସି ହେବେ ବରଂ ଆପଣ ଯଦି ଦଶ ହଜାର। ଦେଇଦେବେ କିନ୍ତୁ ଗୋଟେ ମୁଦିଟେ ବି ହଉନି ଦଶ ହଜାର ଦେଲେ ବି। ସେ ମୁଦି ଆଖିକୁ ଦେଖ
ନିଶ୍ଚିତ ନିଶ୍ଚିତ କାହିଁକିନା ମାନେ ଡ଼ ହଜାର ରେ ତ ଏବେ କିଛି ମାନେ ଗୋଟେ ଇଏ କୁ ବି ହଉନି। କାହିଁକନା ଗୋଟେ ଗ୍ରାମ ହେଲାଣି ଆସିକି ପନ୍ଦର ହଜାର ଟଙ୍କା।
ହୁଁ, ହୁଁ ନାଇଁ ଦବା ନବା ଯୋଉମାନେ କରୁଛନ୍ତି ସେମାନେ। ଟିକେ ବା କହୁଛି ଦବା ନବାରେ ଯୋଉ ମୁଦି ଦିଅନ୍ତି ସେ ବରଂ ଦି ଗୋଟେ ଦିନ ଯାଉ କି ଦି ଦିନ ଯାଉ
ହେ ହେ ହେ ହେ ଏ ଏ ସେଟା ସତ କଥା। କିନ୍ତୁ! ଏ ଗମ। ଉଁ ଗୋଟେ ଆଖି କି ଲାଗିବନି କାହାରି ବି ଲାଗିବନି ଗୋଟେ ଗ୍ରାମ ତଳକୁ ତ ନିଜକୁ ଦବାକୁ। ଗୋଟେ ବାଧିବ।
ନାଇଁ ଅଛନ୍ତି ଲୋକ ସେମିତି ବେଲଜ୍ୟା ଲୋକ ବି ଅ
ଏ ହେ ହେଁ ଏ ହେ ହେଁ ନାଇ ହେଟା। ମାନେ ପରିସ୍ଥିତି ଦେଖିକି ସେଇୟା କର
ଆଉ କଣ କରିବା ପୁଣି ଦବା ନା ନାଇଁ? ଆ ସେଇଥିପାଇଁ ତାଠୁ ବେଟର ମୋ କହିବା କଥା ଦଶ ହଜାର
ବହୁତ ଜାଗାରେ ସୁନା ନଦେଲେ ଚଳିବନି।
ହୁଁ ହୁଁ ହୁଁ। ହୁଁ ନାଇଁ ସେଇଆ ସେଇଆ ସେଇଆ।
ଆଉ ଦଶ ହଜାର ପନ୍ଦର ହଜାରରେ କୁଆଡିକି ପାଉନଥିବ ନିଜକୁ ବି ଗୋଟେ ଖରାପ ଲାଗୁଥିବ ଗୋଟେ। ତାଠୁ ଭଲ ଦଶ ହଜାର ପନ୍ଦର ହଜାର କୋଡିଏ ହଜାର ବି ଦେଇଦେଲେ ଆପଣଙ୍କୁ ବାଧିବନି ଜିନ୍ସ।
ଖୁସି ବି ସେମାନେ ବି ଖୁସି ଯାହାବ ଗୋଟେ କୋଡିଏ ହଜାର ଗୋଟେ କୋଡିଏ ହଜାର ର ମୂଲ୍ୟ ଟା ବି ବହୁତ ରହିବ।
ହଁ କିନ୍ତୁ ସୁନା ଏବେ ଆଉ ପଇସାର ମୂଲ୍ୟ ଟା କିଛି ରଖିଲାନି ନା। ତାହଲେ ଆପଣଙ୍କର ଇମିଟେସନ ର ତାଲେ ଜ୍ବେଲେରୀ
ହଁ ହଁ ମୁଁ ୱାନ ଗ୍ରାମ ବିକୁଛି।
ସେଟା ଚଏସ।
ହଁ।
ତାହେଲେ ଆପଣ ମାନେ ସେ ଯୋଉ ଗ୍ୟାରେଣ୍ଟି ତା ଦେହରେ ରହୁଛି ନା?
ହଁ ହଁ ୱାନ ଗ୍ରାମରେ ଗ୍ୟାର ହଁ ଗ୍ୟାରେଣ୍ଟି ରହୁଛି ୱନ ଗ୍ରାମ କହୁଛନ୍ତି ନ ସେଇଠ ସେଟା କିନ୍ତୁ ୱନ୍ ଗ୍ରାମ ନୁହଁ ଖାଲି ସୁନା ପାଣି ଟା ଦିଆଯାଉଚି। ଆଉ ଯୋଉ ୱାନ ଗ୍ରାମ ୱାନ ଗ୍ରାମ କହୁଛି ଆପଣ କହୁନାହାନ୍ତି ୱାନ ଗ୍ରାମ ହେଲା ବେଳକୁ କେତେ ପନ୍ଦର ହଜାର ଟଙ୍କା।
ପନ୍ଦର ହଜାର ଟଙ୍କା ହଁ।
କିନ୍ତୁ ଆମେ ବିକୁ ତାକୁ ଦି ହଜାର ତିନି ହଜାର ଲୋକ ଖୁସିରେ ୱାନ ଗ୍ରାମ ତିନି ହଜାର। ନେଇ ଯାଉଛନ୍ତି ଆରେ ଟିକେ ତ ମୁଣ୍ଡ ଖଟାଅ। ଗୋଟେ ଗ୍ରାମ ପନ୍ଦର ହଜାର ହେଲାଣି ଜଣେ ବିକୁଛି ଦି ହଜାର ତିନି ହଜାର କହୁଛି ସେ ପୁଣି ଆସିକି କାଟୁନାହାନ୍ତି କାଟୁନାହାନ୍ତ ଆମେ ଯେତେ କାଟିଲେ ବି ପୁଣି ଶହେ ଦେଢଶହ ଦୁଇଶହ କାଟି ଦେଇକି ପଳେଇବେ ମନ ମନ ରଖୁନ୍ତୁ। ରଖନ୍ତୁ ରଖନ୍ତୁ ଆ
ଆଛା ଏବେ ଆପଣଙ୍କର ବକ ମାନେ ଦୋକାନଟା କୋଉଠି କଣ କେମିତି?
ଆମର ଏଇ ଚନ୍ଦ୍ରଶେଖରପୁର। ଭୁବନେଶ୍ଵର ଚନ୍ଦ୍ରଶେ ଖରପୁରରେ ଆପଣ ଗୁଗୁଲରେ ମାରିଲେ ବି ମୋର ଆସୁଛି ସାଇଲକ୍ଷ୍ମୀ ଫ୍ୟାସନ୍ ଜୁଏଲାରୀ ମାରିଲେ ବି
ସାଇଲକ୍ଷ୍ମୀ ଫ୍ୟାସନ ମୁଁ ଥରେ ଦେଖିଥିଲି ବୋଧେ ୟୁ ଟ୍ୟୁବ୍ ନା କଉଥିରେ ଗୋଟେ ଦେଖଥିଲି ଇନଷ୍ଟାରେ ବୋଧେ ଦେଖି ଥିଲି ବୋଧେ ଆପଣ ଇନଷ୍ଟାରେ ବୋଧେ ଅଛନ୍ତି ବୋଧେ?
ଆପଣଙ୍କର ୟୁଟ୍ୟୁବ ରେ ଅଛି। ସବୁଥିରେ ପ୍ରମୋଟ କରୁଛି ଏଇ
ଆପଣଙ୍କର ଇଏ ଥିବେ।
ଭଲରେ ଏତେ ଭାଇ ହେଇନାହାନ୍ତି ଏବେ ତ ନୂଆ ନୂଆ ମୁଁ ଟିକେ ଜାଣିନି ଏସବୁ ସୋସିଆଲ ମିଡିଆ ବିଷୟରେ। ବିଜନେସଟା ହେଲାଣି ଦଶବର୍ଷ କିନ୍ତୁ ଯେହେତୁ ଏବେ କରୋନା ପରେ ପରେ ସୋସିଆଲ ମିଡିଆ ଏତେ ଫାଷ୍ଟ ହୋଇଗଲା ବହୁତ ଶୀଘ୍ର ଉନ୍ନତି କରିଗଲା। ତ ସେଇଥିପାଇଁ ମୁଁ ଟିକେ ଚେଷ୍ଟା କରୁଛି ବେଳେବେଳେ ଟିକେ ଡିମୋରାଲାଇଜ ବି ହଉଛି ମ ମନ ଭାଙ୍ଗୁଚି ମୋର ଏ ହଉନି ଇଏ ହ
ଆପଣଙ୍କୁ ଦଶବର୍ଷର ବେପାର ଆପଣଙ୍କର
ନାଇଁ ନାଇଁ ବେପାରରେ କିଛିନାଇଁ କିନ୍ତୁ ଏ ସୋସିଆଲ ମିଡିଆରେ ଆସିକି କହିବା। ଯଉମାନେ ହଁ ସେଇଟା ଟିକେ ହଉନି ମୋ ଦ୍ଵାରା।
ମାନେ ସେଇଟା ଅନଲାଇନ କଷ୍ଟମର
କିଛିନାହିଁ ବେପାର ପାଇଁ ମୁଁ ବହୁତ ଖୁସି।
ବହୁତ। ଖୁସି ନାହିଁ ହିଁ ବେପାର ମାନେ ଯଉ ବି ବେପାର କରନ୍ତୁ ଯଦି ଖୁସିରେ ଅଛନ୍ତି ମାନେ ସେଇ ବେପାରଟାକୁ
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ତ ବହୁତ ଚେଷ୍ଟା କରୁଚି ଲାଗୁଚି। କିନ୍ତୁ କଣ କି ଫ୍ୟାମିଲି ଫୁଣି ପରିବାର ଅଛନ୍ତି ତାଙ୍କୁ ଦେଖିବାକୁ ପଡୁଚି ଛୁଆ ପାଠପଢା ଭଲମନ୍ଦ। ଏକୁଟିଆ ସବୁ ତାକୁ ଛାଡ ଆଣ। ନବା ଆଣିବା କଲେଜ ଇଆଡେ ଦୋକାନ ରୋଷେଇ ତେଣୁ ସ ବୁ କଲା ବେଳକୁ ଟିକେ ଟାଇମଟା ହଉନି ଆଉ କିନ୍ତୁ ମନରେ ହଁ କାରଣ ଏକୁଟିଆ ମୁଁ କାରଣ ମୋର ହଜବେଣ୍ଡ ଯିଏ ସିଏ ଟିକେ ଏତେ ଅନ୍ୟ କାମ କରନ୍ତି ସେ ତାଙ୍କ କାମରେ ବ୍ୟସ୍ତ। ତେଣୁକରି ମତେ ସବୁ କରିବାକୁ ପଡେ। ତ ସବୁଆଡୁ ମ୍ୟାନେଜ କଲା ବେଳକୁ ଟିକେ କଷ୍ଟ ହେଇଯାଉଚି ମତେ ବେ ମୋର ତିନିଟା
ଆଚ୍ଛା ଆଚ୍ଛା ତାହେଲେ ବଉ-ବହୁତ ବିଜି ରହୁଥିବେ ଆପଣ ତାହେଲେ ଆଉ।
ହଁ ଗୋଟେ ବଡଛୁଆ ତ ସେ ବେଶୀ ମୁଣ୍ଡ ଖରାପ କରୁଚି। ତା ତଳେ ଗୋଟେ ଛୁଆ ହଁ ଆଉ ତା ତଳେ ଗୋଟେ ଛୁଆ ସିଏ ଏମିତି ଆଉ।
ହୁଁ ହୁଁ ହୁଁ।
ଏମିତି ଆଉ ଚାଲିଚି ଆଉ କଣ କରିବା ଭାଇ?
ତାହେଲେ ତ ଦୋକାନକୁ ଆଉ କଣ ଟାଇମ ଦେଇପାରୁନଥିବେ ବୋଧେ ନାଇଁ?
ଦଉଚି ସେ ଭିତରେ ଟାଇମ ବାହାର କରିକି ଆସିକି ଦି ତିନି ଘଣ୍ଟା ଦଉଚି କାରଣ ଯଉ କହନ୍ତିନି ନିଜେ ନ ମଲେ ସ୍ଵର୍ଗ ଦେଖନ୍ତିନି।
ଓ ହୋ।
ତେଣୁ ଯୋଉ କାମ ବି ହଉ ନିଜେ ହିଁ ମରିବାକୁ ପଡିବ ସେ ତମେ ଗୋଟେ ଛୋଟ କାମ କର ବଡକାମ କର ତେଣୁ ନିଜେ ଫିଲ୍ଡ ଉପରକୁ ନ ଆସିଲେ କେମିତି କଣ କରିବା କହୁନାହାନ୍ତି ଯେତେ ପିଲା ରଖ ଆଉ ତମର ତମେ ଯେମିତି କଷ୍ଟମର ମାନଙ୍କୁ କନଭିନ୍ସ କରିବ କି ତମ ବେପାରଟା ତମେ ମେ କେମିତି ବଢେଇବ ପିଲା ଯେତେ ରହିଲେ କଣ ସେ କରିପାରିବେ କି? ତମେ ନା ତମେ ଦଶ ଟଙ୍କା ରେ ଦେ ଖୁଚ କଷ୍ଟମର ଆଁ କହୁଚନ୍ତି ନାଇଁ ମ୍ୟାଡାମ ଆପଣ ରଖନ୍ତୁ। ତମେ ଦଶ ଟଙ୍କା ଜାଗାରେ ମ୍ୟାଡ଼ାମ୍ ଆଟ୍ ଟଙ୍କା ରଖନ୍ତୁ। ପିଲାକୁ ଆମେ କଇଥିବା ନାଇଁ ମା ଦଶ ଟଙ୍କାରୁ ତୁ ଆଟ୍ ଟଙ୍କା କାଟିବୁ ଦି ଟିବୁ ଆଟଙ୍କା ରଖିବୁ କିନ୍ତୁ ଯଦି କଷ୍ଟମର କଉଚି ନାଇଁ ସାତ ଟଙ୍କା। ପିଲା ତ ଛାଡିବନି ନା ନାଇଁ ଦିଦି କଇଚନ୍ତି ଲାଷ୍ଟ। କିନ୍ତୁ ମୁଁ ଥିଲେ ଛାଡିଦିଏ ହଁ ମୁଁ ଥିଲେ ଛାଡିଦିଏ ହ ରୁ ନିଅନ୍ତୁ। ଖୁସି ହେଇଯାଉ କଷ୍ଟମର୍ ହଁ ତା କଥା ରଇଲା।
ଆପଣ ଉଁ ଉଁ ଦି ଟଙ୍କା ପଛେ ବଞ୍ଚୁ କିନ୍ତୁ ନେଇଯାଉ।
ହଁ କଷ୍ଟମର ଟା ରହୁ ବରଂ ଏଇ ହଁ ତ ସେଇଥି ପାଇଁ ନିଜେ ଟିକେ ପ୍ରେଜେଣ୍ଟ ରହିବାକୁ ପଡିବ। ତାପରେ ମ୍ୟାଚିଂ ସବୁ ଆଜିକାଲି ତ ବହୁତ ଫ୍ୟାସନେବୁଲ ସମସ୍ତେ ହେଲେଣି। ଆଗରୁ ସୁନା ପିନ୍ଧିକି ଯାଉଥିଲେ ଗୋଟେ ଶାଢୀ ମାନେ ଶାଢୀ ଯେତେ ପ୍ରକାର ପିନ୍ଧନ୍ତୁ କିନ୍ତୁ ସୁନାହାର ହଳେ କିନ୍ତୁ ତ ଏବେ ତ ଯୋଉ ଶାଢୀ କି ଯୋଉ କାନର ଯୋଉ ବେକର ଯୋଉ ମ୍ୟାଚିଂ ଚୁଡି। ତାକୁ ତମେ ସେମିତି ତି-ଇ-ଇ-ଇ ତମର କଷ୍ଟମର ର ସାଟିଶପାଏ ହବା ଯାଏ ନଦେଲେ ସିଏ ଭାଇ ତମକୁ ସେତିକି ପ ପଇସା ଟା ଆସିବନି।
ମାନେ ଖାଲି ଜୁଏଲେରୀ ନା ତା ସାଙ୍ଗରେ ଚୁଡି ହେରି
ଚୁଡ଼ି ଚୁଡ଼ି ଚୁଡି ହଁ ଚୁଡ଼ି ସେଟ କରିକି ତମକୁ ଶାଢୀ ସହିତ ଦେବାକୁ ପଡୁଛି ତା ସହି ତ କାନର ମ୍ୟାଚିଂ ଦବାକୁ ପଡୁଛି ତ ଏମିତି ଆଉ ତେଣୁ ବିଜନେସ ଟା ଏଇ ଏଇ ଭଳିଆ ଆଉ କଣ କରିବା ଭାଇ। ଏମିତି କରୁଛି ଆଉ।
ଇଣ୍ଡିପେଣ୍ଡେଣ୍ଟ ଅଛନ୍ତି ଆପଣ ମାନେ ଏମ୍ ଏ ନିଜେ ବେପାର ଚ ଚଲେଇ ପାରୁ ରୁଛନ୍ତି ବହୁତ ବଢିଆ କଥା। କେତେ ଷ୍ଟାଫ୍ ରଖ ଖିଛନ୍ତି ନହେଲେ।
ଏ ଦିଟା ଷ୍ଟାଫ୍ ଅଛି ମୋର ଦିଟା ଦୋକାନ ଗୋଟେ ହଉଛି-ଇ-ଇ-ଇ-ଇ ଯୋଉ କହୁଥିଲି ଆପଣଙ୍କୁ ନା, ହଁ-ଅ-ଅ ଜୁଏଲାରୀ ଆଉ କସ୍ମେଟିକ ଗୋଟେ, ଆଉ ଗୋଟେ ଗିଫ୍ଟ ରଖିଛି ସେପଟେ। ଆଉ ବାକି-ଇ-ଇ-ଇ ଉମ
ମାନେ ମା ବି ଆସିବେ ମାଆଙ୍କ ସାଙ୍ଗରେ ଛୁଆ ବି ଆସିବେ?
ହଁ ଛୁଆ ବି ଆସିବେ-ଏ-ଏ ଏଇ କ୍ରୋ କରି ଆଇଟମ ସବୁ କାଚ ଗ୍ଲାସ ଏଇ-ଇ-ଇ-ଇ ଆପଣଙ୍କର ଯେମିତି କପ ସେଟ୍ ହେଲା ଡିନର ସେଟ ହେଲା ଏମିତି ଆଉ।
ଆଚ୍ଛା ଆଚ୍ଛା।
ଦିଟାକୁ ତ-ଅ-ଅ ସେଇ ଦିଟାକୁ ତ ଚାହିଁଛି ସେଇ ଦିଟା କେମିତି ଆଗକୁ ଯାଉ ହୁଁ ହୁଁ ହୁଁ। ହଁ
ଆମେ ତ ଚାଇଁବୁ ଆଉ ଟିକେ ବଡ ଆପଣ
ମୁଁ କହିଲି ଏବେ ତ ଯୋଉ ଅନଲାଇନ ହେଲାଣି
ଆଜ୍ଞା ନା ଅନଲାଇନ ମାର୍କେଟ ଆପଣଙ୍କୁ କିଛି ହ୍ୟାମପର କରି
ହଁ ହ୍ୟାମ୍ପର କରୁଛି ନା ବହୁତ ଆଉ, ବହୁତ କରୁଛି ଲୋକ ଠୋକର ଖାଇଲେ ଆଉଛନ୍ତି। ଲୋକର ଯୋଉ ଠୋକର ଖାଇବେ ସବୁ ତ-ଅ-ଅ-ଅ ଅନଲାଇନ ଅନଲାଇନ ହଉଛନ୍ତି। ଯିଏ ସବୁ ଠୋକର ଖାଉଛନ୍ତି ସେ ଧୀରେ ଧୀରେ ଆଉ ଛନ୍ତି। କି ନାଇଁ ଆମର ଏମିତି ହେଇଗଲା ସ୍କିନ୍ ଆମର ଏଇଟା ମଗେଇଥିଲୁ ସେମିତି ଆସିଗଲା ତାପରେ-ଏ-ଏ ହାଇ ଦୋକାନ ଆଡକୁ ମୁଆଉଛନ୍ତି।
ମୁହାଉଛନ୍ତି ହଁ।
ଆଉ ସବୁ ତ ଖରାପ ନୁହଁ ସେମିତି କହିପାରନି ଦେଖନ୍ତୁ ପାଞ୍ଚଟା ଜିନିଷ ସାଙ୍ଗରେ ଆମେ ବିକୁଛେ ସବୁ ଜିନିଷ ଭଲ ଅଛି ବୋଲି କଣ ମାନେ ଅଛି। ଆମ ବି ଏତେ ଦେଖି କି ଆଣିଲା ଭିତରେ ବି ବହୁତ ଜିନିଷ ଖରାପ ପଡୁଛି ଆମେ ଜାଣି ପାରୁଛୁ। ତଥାପି ଯେହେତୁ ନେଇ ଆସିଲୁଣି ଆମେ ଲୋକଙ୍କୁ ଦଉଛୁ ବିକ୍ରି କରୁଛୁ ଲୋକ ବି-ଇ-ଇ ଟିକେ ଖରାପ ଜିନିଷ ପାଇକି ବି ମନ କଷ୍ଟ କରୁଛନ୍ତି।
ଆଜ୍ଞା ଆଞା।
ଏ ଚାଲିଛି ସେମିତି ଅନଲାଇନ ସେମିତି କିଛିଟା ଭଲ କିଛିଟା ଖରାପ ଆଉ ଏଇଆ ଆଉ।
ଉ ୟୁଟ୍ୟୁବ ରେ କଣ ଚ୍ୟାନେଲ ରଖିଛନ୍ତି ନା କଣ? ଆମେ ବି-ଇ-ଇ-ଇ କଣ ଚ୍ୟାନେଲ ଟା କୁହନ୍ତୁ ସାଇ ଲ ଷ୍ମୀ ପେସନ୍ ନା?
ଜୁଲାରୀ ମାରିକି ଦେଖିବେ ଗୋଟେ ସବସ୍କ୍ରାଇବ କରିବେ। ଦେଖନ୍ତୁ ହଁ ନିଶ୍ଚିନ୍ତ ଇନଷ୍ଟ ଟାରେ ଫେସବୁକରେ ସବୁଥିରେ ଫଲୋ କରନ
ଆପଣଙ୍କର କଣ ହୋମ ଡେଲିଭରି ରହୁଛି?
ହଁ ହଁ ହୋମ ଡେଲିଭରି ହଁ କୋରିୟର ଯାଉଛି କୋରିଅର କଲିଣି ବି ବହୁତ ଗୁଡେ। କଲିଣି କିନ୍ତୁ ଏୟା ଯେ ଆମେ କହିକି ଭିଡିଓ କଲ ରେ କରୁ ଛୁ ମୁଁ ଚାହୁଁଛି କି ଦେଖିକି ସେମାନେ କଲ୍ କରନ୍ତୁ। ତ କିଛିଟା ଆସୁଛି ହ୍ୱାଟ୍ସଆପ ମାଧ୍ୟମରେ କିଛିଟା ଏଇ ଫେସବୁ ଫେସବୁକ୍ ଦେଖିକ ହଁ ନିଶ୍ଚିନ୍ତନ ଆଚ୍ଛା ନିଶ୍ଚିନ୍ତ ନିଶ୍ଚିନ୍ତ
ହଉ ମାନ ଟିକେ ଗୋଟେ
ନମସ୍କାର ନମସ୍କାର